ନମସ୍କାର।
ନମସ୍କାର।
କେମତି ଅଛନ୍ତି ହଁ ମ୍ୟାଡାମ ଶୁଭାଯାଉଛି? କେମିତି ଅଛନ୍ତି?
ଭଲ ଅଛି ଆପଣ?
ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ଖିଆ ପିଆ ସରିଲାଣି ନାଇ?
ନାଇଁ ମ୍ୟାଡ଼ାମ ମାନେ ରୋଷେଇ ସରି ଯାଇଛି ଏବେ ଆରମ୍ଭ ହବ ଟିକେ ପରେ ଆଉ ଆପଣଙ୍କର?
ହଁ ମୋର ଏଇ ସରିଲା ଏଇ ପାଖାପାଖି ଗଟେ ଦଶ ମିନିଟ ତଳେ ସରିଲା ଆପଣ ଏତେ ଲେଟ ରେ ଖାଆନ୍ତି କି?
ହଁ ଟିକେ ମାନେ ଅଫିସ ଯାଆନ୍ତି ତ ସମସ୍ତେ ଆସିଥିଲେ ମିଶିକି ଖାଉ ତ
ଆଛା ଆପଣ ପରିବାର ସହିତ ରୁହନ୍ତା ହେଲେ
ଆଜ୍ଞା ଆଉ ଆପଣ।
ନାଇଁ ମୁଁ ତ ଏମିତି ବାହାରେ ରହେ ଏକା ତ ସମୟ ଯେବେ ମିଳେ ସେବେ ଆଜ୍ଞା ଆଜ୍ଞା। ଖାଇନି ଆଉ ଆଉ ପାଗ ପାଗ ଆପଣଙ୍କ ପଟେ କେମିତି?
ଏଇପଟେ ବର୍ଷା ହଉଛି କାଲି ରାତିଠୁ ଆଉ ଆପଣଙ୍କର?
କଣ କହିବି ଆମକୁ ତ ଇନ୍ଦ୍ରଦେବ ରାଗିଛନ୍ତି। ପନ୍ଦର ଦିନ ହେଲାଣି ଆମର ଏପଟେ ବର୍ଷା ହିଁ ହଉନି। ଖରା ହିଁ ଖରା ହଁ ବହୁତ ମାନେ ଆପଣ ବିଶ୍ଵାସ କରିବେନି ପନ୍ଦର ଦିନ ଉପରେ ହେଲାଣି ଆମକୁ ତ ଏତେ ଜଣା ପଡୁନି କିନ୍ତୁ ଯେହେତୁ ଏଇ ସମୟ ଟା ହଉଛି କଣ କହିଲେ ଚାଷ ବାସ ର ଆରମ୍ଭ ସମୟ ଲୋକ ଲୋକ ବହୁତ ହଇରାଣ ହଉଛନ୍ତି। ହଇରାଣ କଣ ହେବେ ଲୋକଙ୍କର ଆଶା ହିଁ ନାହିଁ ଏ ବର୍ଷ ଫସଲ ଅମଳ ହବ କି ନାହିଁ ଏମିତି ଆଉ।
ସେଇ ବର୍ଷା ଟା ହେଲେ ତ ଫସଲ ଅମଳ ଟା ହବ ନା ଆଉ। ଚାଷୀ ମାନଙ୍କ ପାଇଁ ତ ଏଇଟା ବହୁତ କଷ୍ଟକର।
ବହୁତ କଷ୍ଟକର ସମୟ ଗୋ ଗୋଟେ ଦୁଇ ଦିନ ମାନେ, ଏମିତି ବର୍ଷା ହେଲା ସେ ଗୋଟେ ପ୍ରକାର ଆଶା କି -ବର୍ଷା ହେଲା ଭାବିକି ସମସ୍ତେ କଣ କଲେ ଆମର ବିହନ ବୁଣା ବୁଣି ସବୁ ଆରମ୍ଭ କରିଦେଲେ କି ଏବେ ପୁଣି ବିହନ ଯାହା ବି ସେଇ ଗଛ ହେଇଥିଲା ସେତିକି ହେଇଥିଲା, ତାପରେ ବର୍ଷା ତ ଏଇ ପନ୍ଦର ଦିନ ଉପରେ ହେଲାଣି ଆଉ ଟୋଟାଲି ନାହିଁ। ଆଉ ଯାହା ବଳକା ବଳେଇ ଗଛ ଯାହା ଥିଲା ସେଗୁଡା ସବୁ ମାନେ ମୁୁର୍ମୁଷ ଅବସ୍ଥା ଆଉ
ଆପଣ ମାନେ କଣ ଅମଳ କରନ୍ତି ଧାନ ନା ଅଲଗା--?
ହଁ ନାଇଁ, ଏଇ ଏଇ ଏଇ ଏଇ ଟାଇମ ଟା ତ ହଉଛି ଆମର ଖରିଫ ଫସଲ ଟାଇମ ଟ ମାନେ ଏଇ ଧାନ ସମୟ ହିଁ ଚାଲେ, ଏଇ ସମୟରେ ତ ଆଉ କିଛି ହେଇପାରିବନି। ଏ ଧାନ ହବ ନହେଲେ ପରିବା ଏମିତି ହବ ଅ, କଥା ହଉଛି ସେମିତି ଆଉ।
ସେଇ ବର୍ଷା, ହଁ ମାନେ ଏପଟେ ଟିକେ କିନ୍ତୁ ବର୍ଷା ହେଇଛି ଯେ ଥଣ୍ଡା ପାଗ ହେଇଛି, ଆଉ ମାନେ ସେଇ ଗୁଳୁ ଗୁଳି ଟା ହଉନି, କାହିଁକି ନା? ବହୁତ ମାଟି ଟା ଓଦା ହବା ଦ୍ଵାରା ହିଁ ଗରମ ଟା ଏଥିପାଇଁ ହୁଏଯେ- ଆମ ମାଟି ଟା ଭଲ ଭାବରେ ଯଦି ଅଳ୍ପ ଓଦା ହେଇଥିବ, ଭଲ ଭାବରେ ଉଦା ନ ରହିଲେ ବେଶୀ ଗରମ ଉଠି ଯାଏ ଉପରକୁ, ହଁ ତ ବରଷ ଷା ହେଲାଣି ପ୍ରବଳ ମାତ୍ରାରେ ତ, ମାନେ ଠିକ ଠାକ୍ ଲାଗୁଛି ବହୁତ ଥଣ୍ଡା ବି ଲାଗିଲାଣି। ମାନେ ସେଇ ବର୍ଷ ମାନେ ଏଇ ସବୁ ଋତୁ ପରିବର୍ତ୍ତନ ର ମାନେ ବର୍ଷା ଦିନରେ ଖରା, ଖରା ଦିନରେ ବର୍ଷା ମାନେ ଏଇଭଳି ହେବା ଦ୍ଵାରା ହିଁ ଧୀରେ ଧୀରେ ପ୍ରାକୃତିକ ବିପର୍ଯ୍ୟୟ ବହୁତ ହେଇ ଆସିଲାଣି।
ପ୍ରାକୃତିକ ବିପର୍ଯ୍ୟୟ ତ, ଆମେ ତ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ, ଏମିତିରେ ବି ସମ୍ମୁଖୀନ କରୁଛୁ, ଆମେ ରହିଲୁ ଉପ କୂଳବର୍ତ୍ତୀ ଜାଗାରେ ଆମର ମାନେ ବସବାସ ହିଁ ଉପକୂଳବର୍ତ୍ତୀ ଏରିଆ, ତ ପ୍ରତିବର୍ଷ ତ ଏମିତି ବହୁତ ବାତ୍ୟା, ବନ୍ୟା, ବର୍ଷା ଆ ଏ ମାନେ ଦେହ ଛୁଆ ହେଲାଣି କିନ୍ତୁ ସବୁର ପଛରେ ବି ଆମକୁ ତ ଖାଇବା ନିହାତି ଦରକାର । ବକାର ତ ଖାଇବା ପାଇଁ ତ ପୁଣି ପ୍ରାକୃତିକ ବିପର୍ଯ୍ୟୟ କେତେ ହେଲେ ବି ଫସଲ ଦରକାର ସେଇ ହଉଛି ଗୋଟେ ଅସୁବିଧା ଆଉ ତାପରେ ବହୁତ ଲୋକ ଲୋକ ବି ଏମିତି ଅଛନ୍ତି । ନା ସେମାନଙ୍କର ଜୀବିକା ପୁରା ମାନେ ନିର୍ଭର କରେ ଚାଷ ଉପରେ, ଆମର ତ ହଁ କୃଷି ପ୍ରଧାନ ଜାଗା ଆଉ ଧାନ ତ ଏଠିକାର ମୁଖ୍ୟ ଫସଲ, ଆଁସୁ ବହୁତ ଲୋକଙ୍କର ଆଶା ଥାଏ କି ଏଇ ବର୍ଷର ଅମଳ ଏଇଭଳି ହବ, ଏଇ ବର୍ଷର ଧାନ ଏଇଭଳି ହବ, ହଁ ତ ବହୁତ ଲୋକ ଦୁଃଖ କରନ୍ତି, ବର୍ତ୍ତମାନ କରୁଛନ୍ତି ବି ଦୁଃଖ, କାହିଁକି ଯଦି ମାନେ ଆରମ୍ଭରୁ ଯଦି ବର୍ଷା ନ ହୁଅନ୍ତା। ହଁ ବର୍ଷା ନାହିଁ, ଯେହେତୁ ଆରମ୍ଭରୁ ଅଳ୍ପ ବର୍ଷା ହେଇଗଲା ଲୋକ ଭାବିଲେ କଣ? ଚାଷୀ ଭାବିଲେ ଯେ ନାଇଁ ଠିକ ଅଛି, ଆଶା ହ ହେଇଗଲେ ସେମାନେ
ଆଜ୍ଞା ।
ଏଇ ସମୟରେ ମାନେ କଣ କହିଲେ, ଯାହାକୁ ଦେଖିବେ ଯେ ନିଜର ବିଲ ଟେ ବୁଲିକି ଏମିତି ଆସନ୍ତି, ସେମାନେ ବସିକି କାନ୍ଦି ପକାନ୍ତି। କି ବର୍ଷା ନାହିଁ, ହଁ ଏଇ ଚାରା ସବୁ ମାନେ ଯାହା ସବୁ ପଡିଥିଲା, ଗଛ ଧାନ ସବୁ ଯାହା ବୁଣା ବୁଣି କରିଥିଲେ ସବୁ ପୋଡିଲାଣି, ଯଦି ବର୍ଷା ହେଇଯାଉଛି । ତାହେଲେ ସେମାନେ ମାନ ଆଉ ଚାଷ କରିବା ପାଇଁ ଅକ୍ଷମ, କାହିଁକି? ଗଛ ତ ଏପଟେ ପୋଡିଗଲାଣି ନା ଯୋଉଟା ଧାନ ପକେଇଥିଲେ, ତ ଅସୁବିଧା ବହୁତ ହଉଛି । ଦୟାକଲେ ଆପଣଙ୍କ ପଟେ
ଆଇ ନାଇ ହଁ ସେଇଟା, ଏପଟେ ଟିକେ ବର୍ଷା ହେଲାଣି। ହଁ, ଏପଟେ ବି ହଉଛି ଆମର ମାନେ ଭଲ ହୁଏ ଏପଟେ ବି ଚାଷ, ଏ, ସେଇ ବର୍ଷା ଟା ଟିକେ ଆଉ ଟିକେ ଶୀଘ୍ର ହେଇ ଥିଲେ, କାହିଁକି ନା ଆମର ବର୍ଷା ସମୟରେ ରଜ ପରେ ପରେ ହିଁ ଆସିଯାଏ । ଆମ ମୌସୁମୀ ଟା ତ ସେତେବେଳେ ହିଁ ଆସେ, ଏଇ ବର୍ଷ ମାନେ ସବୁ
ହଁ ହଁ, ନାଇ କାଲି କିଏ ଜଣେ, ଏଇ ମାନେ ଏଇ ଅସୁବିଧା ବିଷୟରେ ମତେ ଜଣେ କିଏ କାଲି କହୁଥିଲେ, କି- କଣ ଏଇ ବର୍ଷ ଆମର କଣ ହଁ, ମାନେ ହଁ ମର ସମସ କଣ? ସୁପରଏଲୀନ ସେଟା ତ ଯୋଉ ମାନେ ଭୌଗୋଳିକର ମାନେ ଅସୁବିଧା ସିଏ ତ ଠିକ ଅଛି, ସେ ଚାଲିଛି, କିନ୍ତୁ ଓଡିଆ ମାସ ହିସାବରେ ବି କି କଣ ଏଇ ବର୍ଷ ଆମର କଣ ଯୋଡା ଜେଷ୍ଠ ଏମିତି କିଛି ପଡିଥିଲା ଯୋଉଥିକି ପାଇଁ ହଁ ମଳ ମାସ କଣ କୁହନ୍ତି, ସେଇଥିପାଇଁ କି ସବୁ ଜିନିଷ ଏମିତି ଡେରି ଡେରି ହଉ କିଛି ତ ବର୍ଷା ବି ଡେରିରେ ହବ, କିନ୍ତୁ
କଣ କରିବା? ମାନେ ଏପଟେ ଯଦି ଏଇ ସବୁ କୁ ଦେଖିଲା ବେଳକୁ ସେପଟେ ଚାଷୀ ଭାଇ ମାନଙ୍କର, ମାନେ ଆଖିରୁ ଲୁହ ଶୁଖୁନି ଭଳିଆ ହଉଛି କାହିଁକି ନା, ତାଙ୍କେ ତାଙ୍କ ପରିବାର ହିଁ ସେଠି ସେଥିରେ ଚଳୁଛି, ଆଉ ତାଙ୍କ ଛୁଆ ମାନେ ବି ତ ସେଇଥିରେ ହିଁ ପାଠ ପଢୁଛନ୍ତି ଆଉ ସେମାନେ ସେଇ ସେଇ ସେମାନେ ସେ ବ୍ୟାଙ୍କ ରୁ, ସେଇଠୁ ହଁ ଲୋନ ଆଣିକି ତାଙ୍କ ପରିବାର ଚଳାନ୍ତି । ଆଉ ସେଇ ଜାଗାରେ ସେମାନେ ଯାହାବି ଚାରା କିଣିଥିବା ଯାହାବି, ଏଇ ସମୟରେ ଯଦି ବର୍ଷା ନହେଲା, ସେଗୁଡାକ ଶୁଖିଯିବ ତାପରେ ମାନେ ଠିକ ଭାବରେ, ଯେତେବେଳେ ମାନେ, ଏଇ ଜିନିଷ ଟା ହଉଥିବ ମାନେ ଚାରା ପଡିଲା ପରେ, ପୁଣି ଯେତେବେଳେ ସେଇ ଧାନ ଗୁଡାକ ହବ, ସେତେବେଳେ ପ୍ରବଳ ମାତ୍ରାରେ ବନ୍ୟା ଆସିକି ସେ ସବୁକୁ ପୁରା ନଷ୍ଟ କରିଦବ, ମାନେ ସେ ସେଇ ସମୟ ଟା ହିଁ ତାଙ୍କ ପାଇଁ ବହୁତ କଷ୍ଟ ଲାଗେ।
କଷ୍ଟ ଲାଗେ କିନ୍ତୁ ଆମେ ଆମେ କଣ କଲେ ମ୍ୟାଡାମ ଆମେ କହିଲେ ତାଙ୍କ ମାନେ ଚାଷୀ ଭାଇ ମାନଙ୍କ ପାଇଁ ତ ବହୁତ କଷ୍ଟ ତମର ସମୟ ଠିକ ଅଛି, ଏଇ ସମୟରେ ମାନେ ଯଉମାନେ ଚାଷୀ ତାଙ୍କ ସହିତ ଯୋଡିତ ନାହାନ୍ତି, ସେମାନଙ୍କୁ କିଛି ଜଣା ପଡିଲାନି କିନ୍ତୁ ଯେତେବେଳେ ଚାଉଳର ରେଟ୍ ବଢ଼ିବ, ମାର୍କେଟ ରେ ଚାଉଳର ରେଟ୍ ବଢ଼ିବ, କିଣିକି ଯେତବେଳେ ଖାଇବାକୁ ପଡିବ ସମୟରେ ସେମାନଙ୍କୁ କଷ୍ଟ
କଷ୍ଟ ଲାଗିବ ନିହାତି ଭାବରେ, ଠିକ କହିଲେ, ମାନେ ସେଇ, ସେଇ ମାନେ ଠିକ ଭାବରେ ଯୋଉ ସମୟରେ ଯୋଉଟା ନହେଲେ ସେଇ ସବୁ ଅସୁବିଧା ଦେଖାଦ ସେମାନେ, ଆମେ ମାନେ ଆମ ପ୍ରକୃତିକୁୁ ବି ଆମେ ଠିକ ଭାବରେ ତାକୁ ଚଳେଇନି କାହିଁକି ନା -ଆମେ ବି ସେଇ ପରିମାଣରେ ଗଛ ଲଗଉନେ, ସରକାର ବହୁତ ସଚେତନତା କଲେଣି। ସବୁ ପ୍ରକାର ମାନେ କରୁଛନ୍ତି କିନ୍ତୁ ତଥାପି ଗଛ
ମେ ମେନ୍ ରୋଡ଼୍ ଯୋଉମାନେ ଆମର ଏଇ ଯୋଉ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଆପଣ କୋଉଟା ବି ଦେଖିବେ ଯୋଉଠି ଆପଣଙ୍କର ଗୋଟେ ପକ୍କା ରୋଡ ଗଲା ନା, ପକ୍କା ରୋଡ ସାଇଡ ର ଯାହାବି ବିଲ ଆପଣଙ୍କର ଥିବ ଦେଖିବେ, ସବୁ ପ୍ଲଟ ସିଷ୍ଟମ କରିକି ଲଗେଇ ଦିଅନ୍ତି କି -ବିକ୍ରୟ, ବିକ୍ରୟ ପାଇଁ, ବିକ୍ରୟ ପାଇଁ, ମାନେ ଭାବନ୍ତିନି କି ଆଉ ଏଇଥିରୁ ମୋର ପେଟ ପୋଷୁଥିଲା, ଏଇଟାକୁ ବିକିଦେବି, ଲୋକ ଲୋକମାନେ କଣ କହିବେ? ଟିକେ ସ୍ମାର୍ଟ ହେଲେଣି ମାନେ ଭାବୁଛନ୍ତି ଯେ ବେଙ୍କରେ ପଇସା ଜମା କରିକି ତାର ତାଙ୍କ ଇଣ୍ଟ୍ରେଷ୍ଟରେ ସେମାନେ ଲାଇଫ ମାନେ ତାଙ୍କର ନିତୀ ଦିନ କାମ କରିବେ। କିନ୍ତୁ ଖାଇବା ହଁ, ଆମର ତ ଆସିବ ଇଣ୍ଟ୍ରେଷ୍ଟ ଆସିବ ଆମେ କିଣିକି ଖାଇବୁ ଆଉ କଣ?
କିନ୍ତୁ ଖାଇବାକୁ ହେଲେ ତ ସେଇ ଜମିକୁ ର ସେଇ ଜମିକୁ ତ ଦରକାର ଖାଇବାକୁ ହେଲେ ସେଇ ଖାଦ୍ୟକୁ ପୁଣି ତର ସେଇ ଗଛ ରୋପଣ କରିବା ଦରକାର ଆଜ୍ଞା। ସବୁଥି ପାଇଁ ତ ସବୁରି ମୂଳରେ ସେ ଗଛ ଆମେ ଖାଦ୍ୟ ଖାଇବାକୁ ହେଲେ ଗଛ ଲଗେଇବା ଦରକାର ଗଛ ପାଇଁ ସେଇଭଳି ଆମକୁ ଜାଗା ଦରକାର। ସେଇଭଳି ପରିବେଶ ଦରକାର। ଆଉ ଆମେ ମାନେ ତ ବର୍ତ୍ତମାନ ଖାଲି କଠା ବାଡି ଭାବିକି ଆମେ ଧୀରେ ଧୀରେ ଗଛ କୁ କାଟିବାରେ ଲାଗୁଚେ ତାପରେ ବି କଣ ହଉଛି ଜନସଂଖ୍ୟା ଧୀରେ ଧୀରେ ଚି ତ ସବୁ ଲୋକଙ୍କୁ ରହିବାକୁ ଦରକାର ହଉଛି ଆଉ ସେମିତି ମାନେ କିଛି କମ ବି ନୁହଁ ଅଧିକ ସବୁ ଜିନିଷ ଦରକାର ହଉଛି ମାନେ ଯେମିତି କି ଆମେ ବେଶୀ ଲୋକ ହେଲେ ମାନେ ଆମକୁ ଅଧିକ ଜିନିଷ ଦରକାର। ଖାଇବାର ହଉ, ରହିବାର ହଉ, କି ଗା- ଗାଡି ଚଲେଇବାକୁ ହଉ ସବୁ ଜିନିଷ ଦରକାର ହେଲା ବେଳକୁ ଏ ଏପଟେ ଆମର ଧୀରେ ଧୀରେ ପରିବେଶ ପ୍ରଦୂଷିତ ହେବାରେ ଲାଗୁଛି ମାନେ ଧୀରେ ଧୀରେ ଗଛର ମାତ୍ରା କମି ଯାଉ ଚି ଅମ୍ଳଜାନର ହାରଟା କମି ଯାଉଛି ଅଙ୍ଗାରକାମ୍ଳ ମାତ୍ରା ବଢି ଚାଲିଛି। ତ ସେଇଭଳି ଆମେ ଆମେ ସଚେତନତା ପ୍ରଥମେ ହେବା ଦରକାର ପ୍ରଥମେ ଆମେ ହେଲେ ଆମ ଯୁବପିଢି ହେଇପାରିବ ଆଗକୁ ଆଗକୁ। ହେଲେ ଆମେ ମାନେ ଆମେ ଏସବୁ କରିବା ଦ୍ୱାରା ହିଁ କଣ ହଉଛି ମାନେ ଧୀରେ ଧୀରେ ସେଇ ପ୍ରକୃତି ବି ଆମକୁ ତାର ତାଣ୍ଡବ ଦେଖେଇ ଦଉଛି। ଆମେ ଆଗରୁ କରିଦଉଚେ ସିଏ ସବୁ ସହୁଚି ସହୁଚି
ସେ ଥରକେ ବି ଥରକେ ଲୋ ଲୋକଙ୍କର ପୁରା ମାନେ କଣ କହିଲେ ଏଇ ଯୋଉ ମେରୁଦଣ୍ଡ ଭଙ୍ଗା କାମ ଅ ସେମିତି ସେ ଆ ମାନେ ବର୍ଷରେ ଆପଣ ଶହେ ଦିନ କରିବେ ସେ ଶହେ ଏକ ଦିନ ଆପଣଙ୍କୁ ଏମିତି ତାର ବିକରାଳ ରୂପ ଦେଖେଇବ ଆଁ ଗୋଟେ ବେଳ ହଁ, ହଁ ଦେଖେଇ ଦିଏ।
ଲାଗେ ଯେ ଭଗବାନ କରନ୍ତୁ ଶୀଘ୍ର ମାନେ ଏତିକି ଆପଣଙ୍କ ସେ
ଲୋକ ଯଦି ଇ ବର୍ଷା ହଁ ସେଇ ଲୋକ ଯଦି ଟିକେ ସଚେତନ ଲୋକ ସଚେତନ ହଉଛନ୍ତି ମାଡାମ ଦେଖନ୍ତୁ ମୋବା ମୋବାଇଲରେ କରୁନାହାନ୍ତି କିନ୍ତୁ ଏବେ ଦେଖନ୍ତୁ ମୋବାଇଲରେ ଆମେ ଯେତେବେଳେ ରିଲ୍ସ୍ ଦେଖୁଛନ୍ତି ସୁକିମ୍ବା ସୋସିଆଲ ମିଡିଆରେ ଯେତେବେଳେ ଆମେ ଚଳି ଥାଆନ୍ତି। ଆମେ ବହୁତ୍ ଏଇ ପ୍ରକାର ଭିଡିଓ ଦେଖୁ। ଦେଖନ୍ତି କି ଏଇ ପରିବେଶ ସୁରକ୍ଷା କରିବା କଥା ସବୁ ଲୋକ ସେଇ ଭିଡିଓ ଦେଖନ୍ତି। କିନ୍ତୁ ନିଜର ମାନେ ନିତ୍ୟଦିନ ଜୀବନରେ କିଏ ତାକୁ ଉପସ
ନାଇଁ ସେଇ ଦିନିଷ ମାନେ ସେଇଥିପାଇଁ ତ ଏଇ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଚି।
ମାନେ କଣ କହିଲେ ଯଦି ଗଛ ଲଗେଇବେ ଯଦି ଗଛ ଲଗେଇଲେ ତାହେଲେ ଶାଗୁଆାନ ଗଛ ଲଗେଇବେ।କହିବେ କି ଆଉ ଶାଗୁଆନ ଗଛର ଲ ଲଗେଇଲେ ଆଉ ଭବିଷ୍ୟତରେ ତା କାଟିକି ପଟା ବନେଇକି ଆଉ ଘର ବାଇରେ ସାଜସଜା ଜିନିଷ ବନେଇବୁ ଆରେ ଭାଇ ତମେ ଶାଗୁହାନ ଗଛ ଲଗେଇବ ମାନେ ଭବିଷ୍ୟତରେ ଫର୍ନିଚର ବନେଇବାକୁ। ତା ସହିତ ଆଉ ଗୋଟେ ଗଛବି ଲଗେଇ ଦିଅ। ନାହିଁ ଆଉ ଗଛ ଲଗେଇଲେ ଆହଁ ନିହାତି ଲଗେଇ ପାରିବେ। ହାଁ ଆମ୍ବ ଗଛ ବହୁତ ଲୋକ ମୁଁ ଏମିତି ଦେଖି ସେ ବହୁତ ମଜାଳିଆ ଲୋକ। କିଏ ଯଦି ଆମ୍ବ ଗଛ ଲଗେଇଥିବେ ତାଙ୍କୁ ଯଦି କିଏ କହିଲା ଆରେ ଏଇ ଆମ୍ବଗଛ ଟା ମାନେ ଜଣେ ନିଜେ ମୁଁ ଦେଖିଲି କି ଏଇ ଆମ୍ବଗଛରେ ଗୋଟେ ଗଛ ମୁଁ ଦେଖଥିଲି ଗଛର ଆ ଆମ୍ବ ମାନେ ଗାଈ ବି ଖାଆନ୍ତି।ଏତେ ବଢିଆ ଆମ୍ବ କିନ୍ତୁ ସେଇଲୋକ କଣ କଲା କି ଗଛ ଟା ବହୁତ ପୁରୁଣା ହେଇଗଲା। ତ ତାଙ୍କୁ କିଏ କହିଲା କି ଗଛ ଟା କାଟିଲେ ଏଠୁ ଭଲ ପଟା ମିଳିବ ଖଟ ଭଲ ବନେଇ ହବ।ତ ସେ ଗଛଟାକୁ ସେ କାଟିବା ପାଇଁ ଥରେ ବି ଭାବିଲେନି କାଟି ଦେଲେ ମାନେ ଲୋକ କଣ କରନ୍ତି। ଶୋଇବା ପାଇଁ ବସିବା ପାଇଁ ଚେୟାର ଖଟ ବନେଇବା ପାଇଁ ଗଛ କାଟି ଦିଅନ୍ତି ଆଉ। ପଷ୍ଟିକ ଆମର ମାନ ତାକୁ କରି । ମାନେ ବ୍ୟବହାର କରିବନି ନିଜ ଜୀବନ ରେ ତାପରେ ଆମର ପଲିଥିନ୍ କୁ ତ ସେମିତି ଅ ଆମର ରିସାଇକଲ କରି କଣ କହିଲେ ପ୍ଲାଷ୍ଟିକ ବନା ହଉଛି ତ ନିହାତି ଆପଣ ପ୍ଲାଷ୍ଟିକ ୟୁଜ୍ କରିପାରିବେ ତ ଗଛ କାଟିକି ଆପଣ ଫର୍ନିଚର ବନେଇକି ୟୁଜ୍ କରିବା ଜରୁରୀ ନାହିଁ କିନ୍ତୁ ଲୋକ ସେଇ ଜିନିଷ ବି ଛାଡିଲେନି ସେମାନେ ନିଜର ସୁବିଧା ପାଇଁ ନିଜର ମାନେ କଣ କହିଲେ ଚାହିଦା କି ଆମ ପାଖରେ ଏମିତିକା ଗୋଟେ ଖଟ ଅଛି ଆମ ମମ ପାଖରେ ଏମିତିକା ଗୋଟେ ଚେୟାର ଅଛି, ନା ସେଇଥିପାଇଁ ବି ଗଛର ଜୀବନ ନେବାକୁ ସେମାନେ ପଛେଇଲେନି ଦେଖାଯାଉ